ହ୍ୟାଲୋ, ହ୍ୟାଲୋ-ଓ-ଓ,
ହଁ କଲ କରିଥିଲ ମୁଁ ଉଠେଇନି କାଟିଦେଲ କି।
ଆ ନାଁଇ ନାଁଇ। କାଟିିନି, ହ୍ୟାଲୋ ହଁ ହଁ ବା କଲିଣି ଯେ ହଉ ନ ଥିଲା।
ନାଁଇ ନାଁଇ ହ୍ୟାଲୋ
କଣ କରୁଛ?
ଏଇ ବଇଛି ପୁଅ ଟା ଟିକେ ଏଇନା ଶୋଇବ ତ କାନ୍ଦିଲାନି ତାକୁ ଟିକେ ଶୋଇ ପକଉଛି।
ହଁ ବର୍ଷା ଟିକେ କମିଲାଣି ନା?
ହଁ ବର୍ଷା କମିଗଲାଣି ମେ ପୁଣି ତ ଅନ୍ଧାର କରିକି ରଖିଛିି ଆଜି। ଆଦେ ହବ ଦିିନ ମାନ।
ଟିକେ ଟିକେ ସେ ତ ରା ଆଠ ଦିନ ହେଲା ବର୍ଷା ହଉଛି ମୁଁ ଓ ଲୁଗାପଟା ହେଲା ଠିକ ଶୁଖେଇ ଦେଇକି ଆଜି ପୂଜା କରୁଛି ବର୍ଷା ଜୋରରେ।
ହଁ,
କୋଉଠି ଆଉ ଶୁଖେଇବୁ ଫୁଣି ନେଲି ଉପର ଘରକୁ। ପୁ ଉ-ଉ-ଉ-ଉ ଚଉୁରାରେ ପାଣି ଦେଇକି ନେଇକି ଗଲି ଉପର ଘରକୁ ଉପର ଘରେ ଖୋଲିକି ଟିକେ ଶୁଖେଇଦେଲେ ଖଟରେ ଚିଆରରେ ସବୁପୁଅ ଡ୍ରେସ ଫ୍ରେସ ଗୁରା ପକେଇ ଦେଲି। ତା ଆଉଗୁରା ଆଣିକି ସିଢିର ଷ୍ଟିଲରେ ପକେଇଲି ତାର ତା ବାବା ଆଇଲାଠୁ ଗୋଟେ ତାର ଟାଣିଲାଠୁ ବେଡସିଡି ଫେସିଡ଼ି ରେ ଶୁଖେଇଲି ଛୋଟ ଛୁଆ ନା ମୁତି ମୁତା ଦଉଛି ବେ ସେ ଡେଲି ଚେଚେ।
ମାନେ କଣ ଗୋଟେ ମାନେ ଡେଲି ବାଲଟିଏ ନେଖା ସଫା ହେଉଥିବ।
ଡେଲି ବା ବା ଏତେ ନାଖା ସଫା ଡେଲି ଦଶ ହଳ ଡ୍ରେସେ, ବେଡ଼ସିଟି, ଲୁଗା ଦି ତିନଟା ମୁ ତିଥିବ ତା ଉପରେ ପକା ସେ ଆଉ ଏଠି ମୁତିଲା ପୁରା ଓଦା ହେଇ ଯାଇଥିବ ଲୁଗା। ପୁଣି ଆଉ ଗୋଟେ ଲୁଗା ପକା ଏଇତି ଚାଲୁଛି। ହେଲେ ଶୁଖୁନି ଆଜି ପୁଣି ମେଞ୍ଚେ ସଫା କରୁଛନ୍ତି ତ ବାବା ମାଟି କରୁଛନ୍ତି ଡେଲି କନପାଇ ସଫା କରୁଛ ହେଗୁରା ଥଣ୍ଡା ଫଣ୍ଡା ହେବ।
ଡେଲି କାଇଁ ଛୁଆ
ଛୁଆ ମୁତୁଛନ୍ତି ସ୍ମେଲ ହବ ଛୋଟ ଛୁଆ
ଆଉ ସଫା ନ କଲେ ହବନି ତାକୁ, ମାନେ ହାତରେ ସଫା କରୁଛ ନା ମେସିନ ରେ?
ମୋର ହାତରେ ମୁ ତ ୱାସିଙ୍ଗ ମେସିନ ସଫା କଲେ ମଳି ଛାଡ଼େନି ମୋତେ ଭଲ ଲାଗେନି।
ହଁ,
ଆଉ ବେସିଡ ଗୁରା କଣ ଏଇ ଡେଲି ସଫା ହଉଛି? ସେ ବେଡ଼ସିଡ୍ ଗୁଡା ଡେଲି ପକେଇଦେଲେ ହବ। ଆ ଛୁଆ ପ୍ୟାଣ୍ଟ ସାର୍ଟ ଆଜି ମଳି ହେଲା ଆଉ କଉଠି ବସି ପଡ଼ିଛି ଧୂଳି ଫୂଳିରେ
କଷି ଧର କଷ ହେଇଥିବ ହାତରେ ଟିକେ ଦଳିଲେ ଛାଡିବ ସେ
ହେଇଛି ୱାସିଂ ମେସିନ ଟା ମୋର ଯେତେ ହେଲେ ମୋ ହାତରେ କରିଦିଏ। ବେଡ଼ସିଡ ଗୁରା କଣ ଡେଲି ସଫା ହଉଛି ଆଜି ଏଟା ପାରିଥିବ ତ କାଲି ଆଉ ଗୋଟେ ପାରିଥିବ ତାର ଦିନ ପୁଣି ଯୋଉଟା ପାରିଥିଲେ ସେଇଟା।
ହଁ ମ ଗୋଟେ ମୁତି ଦେଇଛି କାଲି ଯେ ତାକୁ ସବୁ ରଖିଛି ଏ ବର୍ଷା ହଉଛି କୋଉଠି ସଫା କରିବି ଆଉ ଗୋଟେ ପୁଣି ପକେଇଛି।
ହଁ ହଁ ୱାସିଂ ମେସିନ ତ ମୋର ଅଛି ତମର ସରିଯାଉଥିବ ଶୁଖେଇ ଦଉଥିବ ୱାସିଂ ମେସିନ ରେ।
ହଁ ଶୁଖି ଯାଉଛି ଯେ କିନ୍ତୁ କଣ କହିଲେ
ଖରାପେ ହେଇଯାଇଚି।
ସେଇ ଜିନଷ ହଁ, ଏଇନା ଟିକେ କମିଯାଇଛି ତ ତା ଦେହ ଟିକେ। ମଝି ଦେଖୁନ ରଜ ବେଳକୁ କେମିତି ତାକୁ ଜର, ଝାଡା ସବୁ ହେଲା। ଆଉ ଏଇନାଇଁ କିଛି ହେଇନେଇ, ବର୍ଷା ପୁଣି ଯାଇ
ଛୁଆ ତ। ମୁଁ ବା ଏଇ ଘରକୁ ବାହାରି ଥିଲି ରଜରେ, ଏ ପୁଅ ଦେହ ଭଲ ରହିଲା ନା ଯାଇପାରିଲିନି।
ତାପରେ ସେ କଅଣ ସଦାବେଳେ ପାଣି ପଳଉଚି ନା ଚାଲିଲା ନା, ସଦାବେଳେ ସେ ପାଆଁ ରୋଷେଇ ଘରକୁ ପଳଉଚି। ପାଣି ହଉଚି, ଆଉ ଥଣ୍ଡା ତ ଅଟୋମେଟିକ ଧରିବ ଆଉ କଣ କରିବ? ଆଗି ଆଜି ତ ଆଜି ନା ଆମର ଗୋଟେ ନୂଆ ଆଜି ଆଇଟମ ହେଇଥିଲା। ନା ନା ନା ସେଇଟା, ମୁଁ କେବେ ଖାଇନି କିନ୍ତୁ ତମେ ଖାଇଛ କି ନାହିଁ ମୁଁ ଜାଣିନେଇଁ? ମା ଗୋଟେ ଫଳଟେ, ତାକୁ ଆଣିକିନା ପୋଡିକି ତାକୁ ଛେଚିଲେ ଛେଚିକିନା ତାକୁ ଚଟଣୀ ଟାଇପର ହେଇକିନା ଇଏ କରାହେଲା, ସିଏ ବଢିଆ ଲାଗୁଥୁଲା। ନାଁ ମୁଁ କ ପାଇ ସେଇଟା ହଉଛି ଅଷାଢ଼ୁଆ ତା ନାଁ। ମୁଁ କେବେ ଶୁଣ ନଥିଲି ବି ସେ ଫଳ
ମୁଁ ବି ଶୁଣିନି କେବେ?
ଆଜି ଆଣିଲ ତ ତାକୁ ପୋଡ଼ିକିନା ସବୁ ଶିଳରେ ତାକୁ ବାଟିକିନା କରିସିନୁ ବଢିଆ ଲାଗୁଥିଲା। ରସୁଣ, ପିଆଜ ମୁଁ ପକେଇକି କଞ୍ଚା ଲଙ୍କା, ଲୁଣ, ଏମିତି ଦେଇକି ତାକୁ
ମୁଁ କେବେ ନାଁ ଶୁଣିନି, ଏଇନା ଶୁଣି
ଆମ ଆଜି ମୁଁ ଫଳଟାକୁ ବି କି ଦେଖିନି ନା କେବେ ଶୁଣିନି କି ଦେଖିନାହିଁ। ଆଉ କରି ଇ ଆଜି ଆଣିଲେ ତ, ଦେଖିନି ଯେମିତି ମୁଁ ପଚାରିଲି ମୁଁ କହିଲି ଏଇଟା କଣ? କହିଲେ ଏଇଟା ଅଷାଢ଼ିଆ। ମୁଁ କହିଲି କେମିତି କଣ ନାଗେ ମୁଁ ତ କେବେ ଖାଇନି? ବୋଉ ତାଙ୍କର ସବୁ ବତେଇ ଦେଲେ ଏମତି କରିବୁ କରନି କିନ୍ତୁ ମତେ ଯେମତି ଆଳୁଟା ନୁହେଁ ନା, ପୋଡ଼ି ମାନେ କଞ୍ଚା ଭଳିଆ ଲେମ୍ବୁ ଭଳିଆ ଦିଶୁଥିବ ଏନ୍ତି ପୋଡି ଦେଲା ବେଳକୁ ପୁରା ଆଳୁ। ଭିତରେ ତାର ମେଞ୍ଚେ ମଞ୍ଜି ଅଛି ସେଟାକୁ ଆଳୁ ଗୁଳାକ ତ ବାସ୍ନା ବି ଦଉଥାଏ ଆଳୁ ଟାଇପର, ତାକୁ ସବୁ ଛେଚିନି ବଢିଆ ନାଗୁଥିଲା। କିନ୍ତୁ ଛେଚିଲା ପରେ ତାର ବା ସ୍ଵାଦଟା ହେଇଗଲା କୋଉଭଳିଆ ଜାଣିଚ ନା, ଯୋଉ କଙ୍କଡା ଖାଇଛ ନା ଛେଚା ଯେମିତି
ନା, ମୁଁ କଙ୍କଡ଼ା ଖାଏନି।
ହେ ନା, ସେଇ ଛେଚା ଟାଇପର ହେଇଗଲା, ପୁରା ଭଲ ଲାଗୁଥାଏ। ଟିକିଆ ଜଷ୍ଟ ପିତା କିନ୍ତୁ ଭଲ ଲାଗିଲା। ମାନେ ଯାହା ହଉ ଆମେ ତ କେବେ ଖାଇନଉଁ। ଆଉ ଦେଇଙ୍କୁ ବି ପଚାରିନି ମାନେ ତମେ କେବେ ଖାଇଛ ନା, କହିଲେ ନା ମୁଁ ଖାଇନେଇ କି ଦେଖିନି। ଆଉ ଫାଷ୍ଟ ଟାଇମରେ
ମୁଁ କହିନି ହଉ, ଏଇ ଗାଁକୁ ଆଇଚନ୍ତି ଆମେ ନୂଆ ନୂଆ ଆଇଟମ ଖାଇବା ଦେଖିବା ଆଉ।
ହଁ ହଁ।
ବା ଆଜି ଡାଲମା ଡାଲମା ବି କରି ଦେଇଥିନୁ, ଶାଗ ଭାଜି ଦେଇଥିନୁ ଆଉ ପୋଡା ପୋଡି ହେଇଥିଲା, ଆଉ ଛତ
ବର୍ଷା ଦିନେ ପୋଡା ପୋଡି ବଢିଆ।
ଆଉ ଯୋଉ ନାଡି ଛତୁୁ ଜାଣିଚ ନା? ସେଇ ଛତୁ ଆଜି ଆମର ବିଲରେ ମେଞ୍ଚେ ଫୁଟିଥିଲା କେଜିଏଠୁ ପରେ ହବ। ସେଇରାକ ବି ଆଣିଥିଲେ ଆଉ ସେଇ ଛତୁ ଭଜା କରିଦେଇଥିନୁ, ଆଉ ରଖିଦେଇଛୁ ତରକାରୀ କରିମୁ ରାତିରେ ଏଇନା ପ
ସେଦିନ ଆଡେ ଛୁତୁଗୁରା ମେଞ୍ଚି ମେଞ୍ଚି ପୁରା ପୁରା ଚେର ଭଳିଆ ଲମ୍ବିଥିବ।
ହଁ ତା ନାଡିଟା ଟିକେ ଲମ୍ବା ସମାନେ। ସେଇଟା ବଢିଆ ଲାଗୁଛି ବି ତାକୁ ଭାଜି ଦେଇଥାଅ ଆଉ ର ହଁ ଆଉ ରାତିରେ ରଖିଛୁ ତାକୁ କରିବୁ। ମାନେ ଆର ଛତୁ ଏବେ ଏଇ ଟିକେ ମୂଳ ମୋଟାଳିଆ ଛତୁ ଟା ନା ସେଇଟା ଟେ
ମା ଆଜି କହିଥିଲା ବାବାକୁ। ବାବାକୁ ଆଜି କହୁଥିଲି ମୁଁ କହିଲି ଛତୁ ଆଣୁନ। କହିଲେ ହଉ ଆଜି ଆଣିବା।
କଁ
ଏଇ ଯୋଉ ଖାଇକି ସିଏ ତାଙ୍କର ଫୋନ୍ ଦେଖୁଥିଲେ ଶୋଇଲେ ଲାଇନ୍ ତ ଯାଇଛି ଆଜି ଲାଇନ୍ ତାର ଯାଇଛି କଟି ଯାଇଛି ଆସୁଛି ଯାଉଛି ଆସୁଛି ଯାଉଛି ଏମିତି ଚଲେଇଛି ଲାଇନ୍। ବର୍ଷାଟା ବି ହଉଛି ଯେ ଝିପି ଝିପି ଘ ଘରୁ ପଦାକୁ ବି ଟିକେ ବାହାରି ହଉନି। ଛୁଆଗୁରା ପଦାକୁ ବାହା ଭିତରେ ରହିଲେ ମୋ ପୁଅ ଖାଲି ମତେ ବାହାରେ ଟିକେ ବୁଲେଇ ଦେ। ଟିକେ ବୁଲେଇ ଦେ ଆରେ ବର୍ଷା ହଉଛି କୁଆଡେ ବୁଲିବୁ ଟିକେ ବୁଲେଇ ଦେ। ହଁ ବା ଖାଲି କହିବ ମାମା ପ୍ଲିଜ୍ ଟିକେ ବୁଲେଇ ଦେ କୋଉଠି ଗୋଟେ। ମୁଁ କହିଲି ସିଏ ଆଉ ସରି ଶିଖିଦେଇଛି ଟିକେ ଭୁଲ୍ କରିଦେଲେ ବାବା ସରି। ତା ବାବା ଯଦି ଟିକେ ରାଗିକି ଅନେଇ ଦେବେ ସାଙ୍ଗେ ସାଙ୍ଗେ ହାତ ଯୋଡିଦବ ବାବା ସରି। ସରି ଆଉ କହିବିନି ବାବା ସରି।
ଆଜି କାଲି ଛୁଆ ଗୁଡାକ ମୋଷ୍ଟ୍ ଚାଲାକ୍ ହେଇଗଲେଣି।
ହଁ ହଁ ବା ସିଏ ତାର ଟିକେ ସରି କବାଟରେ ଗୋଟେ କଣ ଶିଖିଛି ଟିକେ ଭୁଲ୍ କରିଦେଲେ ସରି। ଆଉ ମାମା ପ୍ଲିଜ୍ ଟିକେ ବୁଲେଇ ଦେ ପ୍ଲିଜ୍ ଦି ମିନିଟ୍ ବୁଲେଇ ଦେ କେତେଟା ବାଜିଛି ତାକୁ ଯେ ଯେ ଯେତେଟା ବାଜିଥାଉ ତାକୁ ଯଦି ପଚାରିବ ଧନ କେତେଟା ବାଜିଛି ନା ବାବା ଦିଟା ବାଜିଛି। ହେ ଦଶଟା ହେଇଥାଉ ତିନିଟା ହେଇଥାଉ ଚାରିଟା ହେଇଥାଉ ସେ କହିବ ଦିଟା ହେଇଛି। ବାବା ଦି ଟା ବାଜିଛି ବା ଦି ମିନିଟ୍ ବୁଲେଇ ଦେ ଦି ମିନିଟ୍। ଛୋଟ ଛୁଆ ଏବେ ତାଙ୍କ କଥା କେଡେ ସୁନ୍ଦର ଲାଗୁଛି। ସେ ଖାଇବା ଖାଉନି ଝଡିକି ପୁରା ଡାଙ୍ଗ ହେଇଯାଇଛି। ଅଣ୍ଟା ପେଟ ପିଠି ସବୁ ମିଶି ଯାଉଛି। ଛୁଆଙ୍କ ଦେହ ଖରାପ ହେଲେ ଭଲ ଲାଗିବ କି ଅବାଗିଆ ଲାଗିବ। ଆମର ଏଠି ଖାଲି ଗୋଟେ ଗୋଧିଟେ ଖାଲି ଏପଟେ ନଙ୍ଗର ନଙ୍ଗର ହଉଛି ଏ ରାସ୍ତାଠୁ ଯାଉଛି ସେ ରାସ୍ତାକୁ ସେପଟ ରାସ୍ତାରୁ ପଶି ଯାଉଛି ସେପଟ ରାସ୍ତାକୁ। ହାଲୋ।
ହାଲୋ ଗୋଧି ଗୋଧି।
ଶୁଭାଯାଉନି କଥା।
ହାଲ୍ କଣ? ହାଲୋ।
ଶୁଭାଯାଉନି କଥା।